ହଁ।
ଆଉ କଣ କରୁଚ?
ଏଇଠି ଆମେ ବସିଛୁ ଆଉ ସମସ୍ତେ ସାଙ୍ଗ ମାନେ ସବୁ।
ବର୍ଷା ହଉଛି ବର୍ଷା?
ହଁ ବର୍ଷା ତ ଦିନ ମାନ ହୋଉଛି।
ଉଁ?
ହଁ ବର୍ଷା ହଉଥିଲା ଏବେ ଏଇ ସନ୍ଧ୍ୟା ବେଳୁ କମିଛି।
ଓ ହଁ ହଁ।
କଣ ଗୋଟେ ସାଉଣ୍ଡ ରହୁଛି ତମ
ବର୍ଷା ହୋଉଛି ପା ଯୋର ମୁଁ ଟିକେ ପଦାରେ ବସିଛି ତ ଆବାଜ ହୋଉଥିବ।
ନା ଆମର ଏଠି କମି ଯାଇଚି ବର୍ଷା।
ହୁଁ ହୁଁ ଆଉ ଖାଇବା ଖାଇବା କଣ ହେଇଥିଲା?
ଏବେ ସନ୍ଧ୍ୟାବେଳେ ତ କିଛି ଖାଇନି। କାଲି ସନ୍ଧ୍ୟାବେଳେ କିଛି ଖାଇବା ହେଇନି।
ଖାଇବା ହେଇନି।
ନାଇଁ
ତମର ଇଏ ଖରାବେଳ ଖାଇବା କେତେବେଳେ ହେଇଥିଲା କି?
ଖରା ବେଳେ ଆମେ ଖାଇଥିଲୁ ସାଢେ ତିନିଟା ବେଳେ।
ସାଢେ ତିନିଟା ଏତେ ଡେରି ଏତେ ଡେରି ନା ତମ ଆଡେ ଡେରିରେ ଖାଇବା?
ନା ଆଜି ଆମର ଡେରି ହେଇଛି ମୁଁ
କଣ ହେଇଥିଲା ଖାଇବାକୁ କଣ ହେଇଥିଲା? ଖାଇବାକୁ କଣ ହେଇଥିଲା?
ଖାଇବାକୁ ଭାତ। ଭାତ, କୋବି ତରକାରୀ, ଗୋଟ ଭଡା, ଶାଗ। ଶୁନୁ ଶୁନି ଶାଗ ଭଜା।
ଏ ନନଭେଜ ହେଇନି କିଛି ନିରାମିଷ ସବୁ
ଶନିବାର ଖାନ୍ତିନି ବୋଧେ?
କାଲି ହେଇଥିଲା ଆ ଖା କାଲି ହେଇଥିଲା ଆଜି ହେଇନି ଆଉ।
ଆଉ କାଲି ହେଇଥିଲା ଆଉ କାଲି କଣ ହେଇଥିଲା କାଲି?
କାଲି ମଟନ ହେଇଥିଲା ମଟନ।
ତମର କଣ ଯଏଣ୍ଟ ଫ୍ୟାମିଲୀ ନା କଣ କେମିତି?
ନାଇଁ ନାଇଁ ଆମର ଆମେ ଖାଲି ଘରେ ଭାଇ ଆଉ ମା। ମୁଁ ତିନି ଜଣ ଅଛୁ।
ତମ ତମର ଭାଇ?
ହୁଁ ହୁଁ।
କଣ ମାନେ ତମେ ବଡ ନା ତମେ
ନା ସିଏ ସିଏ ସାନ। ସିଏ ସାନ ମୁଁ
ମାନେ କେତେ କେତ କେତେ ଭାଇ ଭଉଣୀ ତମେ?
ଆମେ ହଉଛୁ ଗୋଟେ ମିନିଟ୍?
ହାଲୋ।
ହାଲୋ?
ହୁଁ ହୁଁ ହୁଁ କହ କହ ହଁ ଶୁଭୁଛି।
ହୁଁ ହୁଁ ହଁ କୁହ!
ହଁ ତମେ କହୁନ ତମର କଣ ଭାଇ ଭଉଣୀ କଣ?
ମୋ ଉପରେ ଆହୁରି ତିନି ଜଣ ଅଛନ୍ତି ଭଉଣୀ ଆଉ ହଁ ହଁ। ଆଉ ମୁଁ ସାନ ମୋ ତଳେ ଭାଇ ଆଉ।
ତମେ ଟୋଟଲି ପଞ୍ଚ ଜଣ? ଭଉଣୀ ମାନେ କଣ କରୁଛନ୍ତି କଣ ପଢ଼ା ପଢ଼ି ନ ଜାଣ ଜବ ଫବ୍ ନା କଣ
କନ୍ କହିଲେ? ଏ ତମ ତମ ଆଗୁଆ ତମ ସାଉଣ୍ଡ କ ଜାଣିନ
ସେମାନେ ସବୁ ବା ହେଇଯାଇଛନ୍ତି।
ଆଉ ସମସ୍ତଙ୍କ ବାହାଘରେ ସରିଲାଣି ଆ ହ ହଁ ହଁ ସୁଭୁଛି ସୁଭୁଛି ତିନ ଜଣଙ୍କର ବାହାଘର ସାରିଯାଇଚି
ହଁ ହଁ।